ହଁ। ହଁ ସୁବୁଚି ଏନା। ଆଉ ବାସ୍ ଟିକେ ଚଡ଼ ଚଡ଼ ହଉଚି ସୁବୁଚି।
ଆଉ ବାସ୍ ତୋର ହି ଚଡ୍ ଚଡ଼ ଚଡ଼ ସୁବୁଚି।
କଣ କରୁଚୁ?
ମୁଁ କହିଲି, ମତେ କଣ ତୁ ତା କହି କଥା ହଉଚୁ?
କଣ କିଛି ଅସୁବିଧା ହେଲା ହାଁ? ତୁବି ତ ମତେ କହୁଚୁ।
ହାଲୋ।
ତୁ ବି ତ ମତେ ତୁ ତା କହୁଚୁ। ସେଥରେ କଣ ହେଲା?
ଫ୍ୟାନ୍ ଫ୍ୟାନ୍ ବନ୍ଦ କରିଦେ ଥା ହମ୍ ମାନେ ତତେ କହୁଚି।
ହାଁ?
ଫ୍ୟାନ୍ ବନ୍ଦ କରିଦେ। ଫ୍ୟାନ୍ ବନ୍ଦ୍ କର।
ଫ୍ୟାନ୍ ଚାଲୁନି। ମୁଁ ଛାତ ଉପରେ ଅଛି।
ସେ ଯେଉ ପାହାଚ, ସିଡି ପାହାଚ ସେଇଠିକି ପଳେଇଆ।
ପଳିଆଇଲି। କଣ ଖାଇଚୁ ସକାଳୁ। ସକାଳୁ କଣ ଖାଇଚୁ ନା ମୁଁ ସକ କାଳୁ ଜଳିଖିଆ ଖାଇଚି ବା ଜଳିଖିଆ ଜଳିଖି ଆ ଜଳଖିଆାରେ ପୁରୀ, ବରା, ଆଉ ଇଟିଲି। ଆଉ ସେ ଯୋଉ କଣ ବାଦାମ ଚଟଣି ତରକାରୀ ଏତିକି।
ସଖାଳୁ ସଖାଳୁ ପୁରି ଖାଇଦଉଛ ଆଁ।
ହଁ ଜଳଖିଆ ଯାଇଥିଲି ଆଣିବାକୁ ଜଳଖିଆ ଟିକେ ଆଇଁଲି ଚିକେନ୍ ଟିକେ ଆଇଁଲି। ଆଉ ଟିଏ ପରେ ଚେକେନ ଟିଏ
ଏଇ ଯୋଉ ଗରମ ହଉଛି ପୁରି ଖାଇଦଉଛ ଆଁ।
ପୁରିରେ ହେଥିରେ କଣ ଅଛି ଏସି ତଳେ ସବୁ ଚଳିଯାଉଛି। ହୁଁ ତୁ କଣ ଖାଇଲୁ?
ମୁଁ ବିସ୍କୁଟ୍।
ବିସ୍କୁଟ୍ କୁ?
ବିସ୍କୁଟ୍ କୁ ଅଁ ଚାହା।
ଆଉ ଏଇନା ପଖାଳ ଫଖାଳ କିଛି ଖିଆ ହେବନି?
ଦେଖିଆ କଣ ଖାଇବି ଆଉ।
ଦେହ ଟା ଭଲ ହେଲା ନା?
ଉଁ ନା ତଥାପି ଅଛି ଟିକେ ଟିକେ।
ମେଡ଼ିସିନ୍ ଖାଇଲୁନୁ କି?
ମେଡିସିନ୍ ଖାଇଥିଲି। କାଲି ସଖାଳେ ଖାଇଥିଲି ତା ପୂର୍ବ ଦିନ ଖାଇଥିଲି ଆଜି ଆଉ ନାହିଁ ସର୍ ଯାଇଛି।
ଓଃ ଆଉ? । ଆଜି ରୋଷେଇ କଣ ତମର ଆଜି ଆଇଁଷ ଫାଇଁଷ ହବ ରବବାରଟା ଅଛି।
ହଁ ଆମର ମାଛ ହବ।
ଆଉ କଣ ଆଉ କଣ ଆଇଟମ୍ ଖାଲି ମାଛ ତରକାରୀ ଭାତ ନା ଆଉ କଣ?
କଣ କିହିଲୁ ମାଛ?
ମାଛ ତରକାରୀ ଭାତ ନା ଆଉ କଣ?
ନା ମୁଁ ଜାଣିନି କଣ ହବ?
ଆଣିଛନ୍ତି ମାଛ। ଆଉ ତମ ଘର କାମ କେତେ ବାଟ ଗଲା?
ହଁ ହେଇଗଲାଣି ସବୁ କମ୍ପ୍ଲିଟ୍ ଖାଲି ଅଳ୍ପ କିଛି ଅଛି ବାକି।
ଆଉ ରଙ୍ଗ।
ରଙ୍ଗ।
ହଁ।
କଉ ରଙ୍ଗ?
ଘର କଲର୍ ଦିଆହେବନି କି?
କଣ ଏବେ ଦିଆଯିବ ନା କଣ?
ନ ସବୁ ସରି ଗଲାଣି ୱାରିଙ୍ଗ ଫାରିଙ୍ଗ ସରିଗଲାଣି।
ଯେତିକି ବାକି ଅଛି ଆଗେ ହେଇଯାଉ।
ଓହୋ ଆଉ କଣ କଣ ବାକି ଅଛି?
ପ୍ଲାଷ୍ଟର ହବ ଆଉ ଫ୍ୟାନ ଫ୍ୟାନ୍ ଲାଗି ଲାଗିବ ଝରକା କବାଟ ଲାଗିବ ହେଇଯାଉ।
ଓ ହ। ଆଉ ତୋ ବୋଉ ତୋ ବୋଉ ଦେହ କେମିତି।
ଭଲ ତୁ ପଳେଇ ଆସେ ସେ ଯୋଉ ପାହାଚ ପାଖକୁ।
ପହାଚ ପାଖରେ ହିଁ ଅଛି। ଆଉ।
ଆଜି ଟିକେ ବର୍ଷା ବର୍ଷୀ ହଅନ୍ତା କି ଭଲ ଲାଗନ୍ତା ବେଶୀ।
କାଲି ବଡ ଜୋରେ ହେଇଥିଲା ହଉଚି କାଳବୈଶାଖୀ ଯୋଉ ଗଛ ଫଛ ଭାଙ୍ଗିକି ରାସ୍ତାରେ ପଡିଥିଲା। ତମ ଆଡେ ହେଇଥିଲା ନା।
ଆମ ଆଡେ ନା ଆମ ଆଡେ ହେଇନି। ଝିପି ଝିପି ଖାଲି ହେଇଛି। ଆମ ଆଡେ ଉଠେଇଥିଲା ଜୋରେ ପୁରା କଳା ହାଣ୍ଡି କରି ଉଠେଇଥିଲା ହେଲେ ହେଲା ନାଇଁ ସିଆଡୁ କୁଆଡେ ହେଇଗଲା ଆଉ।
ହଁ ଏଇଆଡେ ତ ହେଇଛି ଆଉ।
ଆଜି ଟିକେ ହଁ ତାକି କାଲି ଯେମିତି ପାଗଟା କରିଥିଲା ଆଜି ସେମିତି ପାଗଟା କରି ପୁରା ଢାଳନ୍ତାରିନା ବର୍ଷାଟା।
ବର୍ଷା ହେଲେ ଟିକେ ଶୋଇଆକୁ ଭଲ ଲାଗିବ ରାତିରେ ଥଣ୍ଡା ଥଣ୍ଡା ଲାଗିବ ଶୋଇଆକୁ ଭଲ ଲାଗିବ ରାତିରେ।
କଣ କହିଲୁ?
ଶୋଇଆକୁ ଟିକେ ଭଲ ଲାଗିବ ରାତିରେ। ନାଇଁ ଇଏ ଯୋଉ ଗରମ।
ହଁ ଶୋଇଆକୁ ଭଲ ଲାଗିବ। ହଉ ଆଜି ଉ ଘରୁକୁ ଆସିଲା ପରେ ଯୋଉ ଉଁ ଉଁ ଆସିକି ଘରେ ପହଞ୍ଚିବୁ ତଥାପି ସାତଟା ହେଇଯିବ ନା କଣ?
ଚୁ ପହଞ୍ଚୁ ହେଇଯିବ ବା ଚାରିଟା ହେଇଯିବ।
ହଁ ହଁ।
କିଏ ଗୁଡୁ ତା ବୁଲେଟ୍ ନେଇଥିଲା ହେଲା।
କଣ?
ଗୁଡୁ ଗୁଡୁ।
ହଁ।
ତା ବୁଲେଟ୍ ନେଇକି ଆଜି କୁଆଡେ ଗୋଟେ ଯାଇଥିଲା ସିଏ ଗୋଟା ହମ୍ପସରେ କଁ ପକେଇଦେଲା ଜୋରେ କିନା ଖାଲରେ ନା ହମ୍ପସରେ ଗୋଟେ ସିଏ ତା ଗିଁ ଯୋଉ ବ୍ରେକ୍ ପ୍ୟାଡଟା ଯୋଉଟା ସେଇଟା ପଛୁକୁ ପଳେଇଲା ଆଉ ଚକ ତାର ପଛ ଚକଟା ଘୁରୁନି ହେଲା।
ଟିକେ ବଡ ବଡ ପାଟିରେ କହ ଯାହା କହୁଛୁ।
କହିଲି ତା ବୁଲେଟ୍ ପଛ ଚକା ଘୁରୁନି।
ଆଉରି ବଡ ପାଟରେ କହ।
ତା ଗାଡି ପଛ ଚକା ଖରାପ ହେଇଗଲା‌।
ହଁ ସେଇଭଳିଆ ଭଏସରେ କଥା ହୋ।
ଏଇନା ଯିବ ସେ ସୋରୁମକୁ ମୋତେ ଫୋନ୍ କରିଥିଲା କଇଲା ଉଁ କୁଁ ଉଁ ଉଁ ମଞ୍ଚେ ଖଣ୍ଡେ ପଇସା ଲାଗିବ କେତେ କଣ ମୋ ବାପା ସକାଳେ ସୋଦି ସାଇଲେଣି।
କହିଲି ପା ଯୋଉ ଭଳିଆ ଭଏସରେ କଥା ହଉଚି ବଡ ବଡ ପାଟିରେ ସେଇଭଳିଆ ବଡ ବଡ ପାଟିରେ କଥା ହବୁ।
ହଁ ଶୁଭିଲା ଏଥର ନା କ।
ହଁ।
ଆଉ କଁ ଖବର ତୋ ସାଙ୍ଗମାନଙ୍କ ଖବର କଣ ସବୁ।
କଣ?
ସାଙ୍ଗମାନଙ୍କ ଖବର ସବୁ କଣ?
ହଁ ଭଲ।
ଆଉ ତୋ ବାପାଙ୍କର ଦେହ ଭଲ ଅଛି ନା।
ହଁ ଅଛି ସି ଗରମ ଯୋଉ ହଉଛି। ରଜ ଆଉ ଅଳ୍ପ ଦିନ ରହିଲା। ତୁ ରଜ ପାଇଁ କିଛି କରିନି କଁ କରିମି ଭାବୁଛି।
ମୁଁ ତ କିଛି କରିନି ଆଉ।
ତୁ କଣ ତୋର ପୁଅ ପିଲାଟା ତୁ କଁ ରଜ ପାଇଁ କରିବୁ‌।
ହଉଛନ୍ତି ଠିକ ନାଇଁ ଫିଷ୍ଟିହବ କି ନାଇଁ।
ସତରେ ମୋର ରଜଟା ଜ ଏଥର ପୁରା ବେକାର।
ଅହୋ।
ଏଇଥର ରଜ ଟା ମୋର ପୁରା ବେକାର।
ହଁ ବା ମୋର ବି ମୋର ବି ପୁରା ବେକାର। ମୋ ଗାଡ଼ି ସର୍ଭିସିଂ କରିକି କାହିଁ ଆଣିଲା କାଲି ରାତିରେ
ହୁଁ।
ଲାଇଟ୍ ଗୋଟେ ନୂଆ ଲଗେଇଲି, ଆଗରୁ ୟେଲୋ ଲାଇଟା ଦେଖାହେଉନଥିଲା‌। ଆଉ ୱାଇଟ ଲାଇଟ୍ଟା ଲଗେଇଲି ପଞ୍ଚଷଠି ୱାଟ୍ ର। ଏବେ ଭିଜିବିଲିଟି ଠିକ୍ ଅଛି ଦେଖାଯାଉଚି କଲର।
ରୋଷେଇ କରୁଚୁ କି?
ହୁ।
ରୋଷେଇ କରୁଛୁ କି?
ହଁଁ ହଁ ହଁ।
ରୋଷେଇ କରୁଛୁ?
ରୋଷେଇ ରୋଷେଇ ହେଇନି ଏ ପର୍ଯ୍ୟନ୍ତ।
କରୁଛୁ କି?
ନାଇଁ। ସେଇ ଆଳୁ ଆଳୁ ଆଳୁ ଆଳୁ ଟିକିଏ ଇଏ କରଥିନି‌।
କେଉଁଦିନ ଆସିବ ଘରୁକୁ?
ବୋଉ କାଲି ଦେଖେଇବ ଆ ସୋମବାର କି ମଙ୍ଗଳବାର ଦିନ ଆସିବ ବୋଧେ‌। ହୁଁ।
ପୁରା ଭଲ ହେଇଗଲାଣି ଦେହ?
ହଁ ଭଲ ହେଇଗଲାଣି କହୁଛି ତ ସେ ଭିତର ପେଟ ଟିକେ ଟିକେ ଦରଜ ଲଗୁଛି ସେ କମିଯିବ ଆଉ।
ମାନେ ଉ ଦରଜ କମିନି?
ନା ଉପର ଶୁଖିଗଲାଣି ସବୁ ଭିତରେ ଟିକେ ଟିକେ ଦରଜ ଲାଗୁଛି ଆଉ। ସେ ମନା କରିଛି ଡାକ୍ତର ଟିକେ ହେଭି ୱେଟ୍ ନ ଉଠିବାକୁ। ଭାରି ଜିନିଷ ଟିକିଏ ନ ଉଠାଇବାକୁ ଡାକ୍ତର ମନା କରୁଚି। ଆଉ ବେଶୀ ଗରମ ଇଏରେ ନ ରହିବାକୁ ମନା କରଚି।
ଯୋଉ ପେଟ ଟା କାଟୁଥିଲା ସେମିତି କାଟୁ
ନା ନା ସେ କମିଗଲାଣି।
ଯାଅ ଭଲ ହେଇଗଲା ଆଉ।
ପ୍ରପର୍ କେୟାର୍ ନେଲେ ସବୁ ଠିକ୍ ଠାକ୍ ହେବ। ସେ ଖାଲି କହୁଛି ତାକୁ ଏଠି ଭଲ ଲାଗୁନି, ଆସିବ ଆସିବ କହୁଛି ଖାଲି। ଆଜି ଆଜି ବୋଧେ ଯିବ କେତେବେଳକୁ ଦେଖିବାକୁ ଡାକ୍ତର, ଆଁ
ଏବେ ଆସିପାରିବେନି କି ଏବେ ଆଉ କଣ ଅସୁବିଧା?
ଆ କିଛି ଅସୁବିଧା ନାହିଁ ଯେ, କିନ୍ତୁ ହେଉଛି କିଏ ଡାକ୍ତର କୁ ଦେଖେଇକି ଆସିବ ନା ଆଉ ସେ ଯାହା କହିବ?
ହଁ ଏବେ ପଳେଇ ଆସିଲେ ବି କିଛି ଅସୁବିଧା ନାହିଁ।
ନା ଅସୁବିଧା ତ ନାହିଁ, କିନ୍ତୁ ଲାଷ୍ଟ ଟାଇମ୍ ସେ ଡାକ୍ତର କହିଥିଲା ନା ଦେଢ଼ ମାସ ପରେ ଆଉଥରେ ଟିକେ ଦେଖେଇବ। ମୁଁ କହିବି ତୋତେ ତାପରେ ତୁ ଯିବୁ ଘରକୁ।
ହଁ ଦେଖେଇ ଦଉନା ଦେଖି ଦେଇକି ପଳେଇ ଆସୁନାହାନ୍ତି।
ନା କଣ। ଆଜି ଆସିବ ଯଦି ଚାରିଟା ବେଳକୁ ଆସି ଆସାରିଲା ପରେ ତାପରେ ମଙ୍ଗଳବାର କି ବୁଧବାର ଆଡ଼କୁ ସେ ଆସିବ ଘରକୁ।
ତାପରେ ବି ତା ଯେତେ ହେଲେ ବାପଘର ବାପଘର ସବୁଦିନ ରହିହବ କି?
ବାପା ଘରେ କେହି ନାହାନ୍ତି।
ଓହୋ।
ସେ ସେଠି ରହିଲେ ଭଲରେ ରହୁଛି। ହେଲା ଏତେ କାମ ଧନ୍ଦା ନାହିଁ ନା। ଆରାମସେ ଖାଇଲା ପିଇଲା ଉଠିଲା ଆଉ। କାମ ବେଶୀ କଲେ ଏଇ ଟାଇମରେ କାମ ବେଶୀ କଲେ ଅସୁବିଧା ହେଲା ସେ ଘା ଫା ଶୁଖିବନିହାତି। ସେ ଯୋଉ ଜିଦି ଗଲାଣି ସେ ଆସି ସାରନ୍ତାଣି କେବେଠୁ ମୁଁ ତାକୁ ମନା କରୁଛି। ଏ ସେ ଆସିବ ଦେଖ ଆସେ ଆସିବ ଘରେ ଆସନା ଆସିକି କିଛି ତ ତ ଥଇ ହେଇକି ବସିବନି ସେନା କାମ କରିବ। କାମ କଲେ ଅସୁବିଧା। ଏ ଯୋଉ ଗରମକୁ
ଓହୋ। ହଁ ଡାକ୍ତର ଦେଖିକି ଆସିବେ ଆଉ
ଆଁ। ସେ ରଜଟା ଯାଉ କହିଥିନି ଆସିବା ପାଇଁ? ଆସିବା ଆସିବା କହୁଛି ଆସୁ ଆଉ କଣ କରିବା।
ହଁ ଦେଖେଇ ଦେଇକି ଆସିଲେ ଗୋଟେ ଟେନସନ ଟେ ଯିବ।
ହଁ ବା। ଘରେ ଭାରି ଅସୁବିଧା ହେଉଛି ବୋଉ ନାହିଁ ବୋଲି ଆଉ।
ଅସୁବିଧା ତ ହବ। ଆଉ କହିଲେ କଣ ହବ ଅସୁବିଧା ଟା ହବ ହିଁ ହବ। ଘରେ ମା ନଥିଲେ ଆଉ କଣ କରିବା ପାଇଁ ପଡିବ।
ହଁ। ହଁ।
ହଁ ସେ ଦେଖିକି ପଳେଇ ଆସିଲେ ହେଇଯିବନି କି?
ହଁ ଦେଖେଇକି ପଳେଇଲେ ହେଇଯିବ। ଦେଖୁ କଣ କୁ
କିଛି ଆଉ ତ ଇଏ ନାହିଁ ନା ଦେଖି ଦେଇ ପଳେଇ ଆସିଲା ଟେନସନ ଟା ଯିବ।
ହଁ।